ହଲ
ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ଶୁବୁଛି। ଇ ମୋର ମୋର ଆସୁଛି।
ହଁ ହଁ ଭଏସ୍ କ୍ଲିୟର ଆସୁଛି। ବଟ୍ ଟିକେ ସ୍ଲୋ ଆସୁଛି ଯେମିତି ମୋର ଆସୁଥିଲା। ହେଲା ହଁ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ମେନ୍ ହେଲା କଥା ଟା ପରିଷ୍କାର ସୁବିଧା ଥିବା ଦରକାର। ସ୍ଲୋ ଆସିଲେ ଚଳିବ ହେଲା। କାହିଁକିନା ସମସ୍ତେ କଥା ଟ ହୋଉଥିବ ନାଁ। ତ ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ହଉଛି।
ହଁ ସେଇ ସେଇ ଅସୁବିଧା ହଉଛି। ଆଉ କଣ କରୁଥିଲେ କଣ କରୁଛନ୍ତି?
ଚୁଡା ବିସ୍କୁଟ ହଁ ହଁ ଚୁଡା ବିସ୍କୁଟ କଡ କ୍ଷୀର ଦଉଥିଲି ହଜବେଣ୍ଡ କୁ ଖାଇବାକୁ।
ଓହ ଆଜି ଅଫିସ୍ ଯାଇନାହାନ୍ତି କି।
ନାଇଁ ସେ ଡେରି ହେଇ ଲା ଖରା ହଉଛି ନା। ଦେହଟା ଟିକେ ଭଲ ନାହିଁ। ତ ସେଇଥିପାଇଁ।
ଗୋନ୍ଦ କାତିରଟ ବିଜେକି ଦଉନାହାଁନ୍ତି ଭାଇଙ୍କୁୁ।
କଣ କହିଲା।
ଗୋନ୍ଦ କାତିରା।
ଗୋନ୍ଦ କାତିରା ହଁ ହଁ ପେଟ ଯୋଉ ଥଣ୍ଡା କରେ ତ। ନାଇଁ ସେ ଚିୟା ସିଡସ୍ ପିଇଛନ୍ତି। ଚିୟାର ସିଡସ୍ ଟା ପିଇଛନ୍ତି। କିନ୍ତୁ ମୁଁ ଦେଇନି ଆଉ ମାନେ ଗୋନ୍ଦ କତିରା କେବେ ଆଣିନି। ଭାବୁଛି ହଁ ସେଟା ବି ପେଟ ଥଣ୍ଡା କରେ। ମୁଁ ଦେଖ
ହଁ ଥଣ୍ଡା ରେ ରିଫ୍ରେଶ୍ ବହୁତ ଭଲ ଲାଗେ। ମାନେ ତାର ଟେଷ୍ଟ୍ ଏମିତି କିଛି ଇଏ ନାହିଁ। ମାନେ ତାର ସ୍ୱାଦଟା ବା ହଁ ସେମିତି। ଆଉ ସେଠାରେ ଆପଣ କିଛି ବି ଦେଇପାରିବେ ଯେମିତି ଆପଣଙ୍କୁ ଟିକେ ଫଳରସ ହେଲା ଯେଉଁଟା ବି ଯେମିତି ବି ଜୁସ୍ ଗୁଡ଼ା ହେଲା ନହେଲେ ଆପଣ ଦେଇପାରନ୍ତି ସେଇଠି ଟିକେ ମିଶ୍ରି ସେ ଯେଉଁ ମିଶ୍ରି ପାଣି ସେଇଟା ବିି ପକାଇକି ତାକୁ ପିଇପାରିବେ ପେଟ ଥଣ୍ଡା ହେବ। ଭଲ ଲାଗିବ। ନଡ଼ିଆ ପାଣି ସେଗୁଡ଼ା ବି ଦେଇପାରିବେ ଆଖୁ ରସ ସେଇଟା ବି ମିଶେଇକି ପିଇପାରିବେ ସେଇଟା ବି ବହୁତ ଭଲ ଅଛି କାମ କରେ।
ଓହୋ ଆଚଛା ଯାଅ ଭଲ ହେଲା ଭଲ ଆଇଡିଆ ଟେ ଦେଲ ପେଟ ଥଣ୍ଡ କରିବା ପାଇଁ ହ। ଆଉ ଏବେ ତମର ତମେ କଣ କରୁଥିଲ?
ମିସିକି ବସିଥିଲି।
ଆଚ୍ଛା। ଆଛା ମତେ ଇଏ ମା ମୁହଁ ମୋର ବହୁତ ବ୍ରଣ ହଉଛି ହେଲା ମୁଁ କଣ କରିବି ମତେ ଟିକେ କହିବ?
ପରିସ୍ରାଗୁଡ଼ା ସବୁ ଭଲ ଯାଉଛି ନା।
ହଁ ହଁ ପରିସ୍ରା ହଉଛି ଏଇ ତିନି ଦିନ ହେଲା ପିରିୟଡ଼୍ସ ଟାଇମ୍ ରେ
ଓହୋ ସେଇଟା ତ ସେଇଟା ତ ଟିକେ ପ୍ରୋବ୍ଲେମ୍ ହୁଏ କିନ୍ତୁ ଆପଣ ଯେଉଁ କାଢ଼ା ଗୋଟେ ବନେଇକି ପିଇପାରିବେ ଯେମିତିକି ହଁ ସେଠାରେ ହଳଦୀ ଟିକେ ଥିବ ପାଣିରେ ଗରମ ପାଣିରେ ଟିକେ ହଳଦୀ ହେଲା ଆଉ ଟିକେ ଟିକିଏ ଅଦା ଟିକିଏ ମାନେ ଅଳ୍ପ ମାତ୍ରାରେ କାହିଁକି ଗରମ ହଉଛି ନା ବେଶୀ ଗରମ ପିଇଲେ ବି ଭଲ ନୁହେଁ ସେଟା ଆଉ ଟିକିଏ ପାନମହୁରି ସେଟା ଆଉ ଜିରା ସେଟା ପକେଇକି ଆପଣ ଟିକେ ଗରମ କରନ୍ତୁ ସେଟା ତାପରେ ବେଶୀ ନାହି ପାଞ୍ଚ ମିନିଟ୍ ତାକୁ ଭଲ କରି ଫୁଟିଯିବ ସେଟା, ସେଇଠି ଟିକିଏ ଗୁଡ଼ ଦେଇକି ଆପଣ ଟିକିଏ କଳାଳୁଣ ପକେଇକିି ପିଅ ପିଅନ୍ତୁ। ସେଇ ପିରିଅଡ଼୍ ଟାଇମରେ ସେଇଟା କ୍ଲିଅର୍ ବି ହେଇଯିବ ଆପଣଙ୍କର ଆଉ ଯେଉଁ ଫେସ୍ ରେ ଆ ଆପଣଙ୍କ ଚେହେରାରେ ଯେଉଁ ପିମ୍ପଲ୍ସ ଗୁଡ଼ା ହେଇଯାଉଛି ବ୍ରଣ ଗୁଡ଼ା ସେଇଟା ବି ଟିକେ ଟିକିଏ ଧୀରେ ଧୀରେ କମିଯିବ କାହିଁକି ହଳଦୀ ଅଛି ସେଟାରେ ହଳଦୀଟା ଏମିତି ବ୍ୟାକ୍ଟେରିକରେ କାମ କରିବ ଆପଣଙ୍କର ସେଇଟା କାହିଁକି ମୋର ବି ଏମିତି କେବେ କେବେ ଏ ଥାଇରଏଡ଼୍ ପାଇଁ ଟିକେ ସ୍କିପ୍ ହେଇଯାଉଥିଲା ମାନେ ଖାଇପାରୁ ମାନେ ଭଲ କରି ହେଉନଥିଲା ମୋ ବି କିନ୍ତୁ ଏବେ ଟିକିଏ ସେଇଟା ପିଇ ପିଇକି ମୋର ବି ମାନେ ପେଟଟା ଟିକେ ଭଲ ରହୁଛି। ଆଉ ଆପଣ ଟିକିଏ ଛାଡ଼ିବେ ଖାଇବାର ଯେ ତି ଗରମ ଗରମ ଗରମ ଜିନିଷ ଗୁଡ଼ା ସେଇଟା ଟିକଏ କମ୍ କରିଦେବେ ମାନେ ନର୍ମାଲ୍ ଥିବ ଯେମିତି ଖାଇପାରିବେ, ମାନେ ଭଲ ଲାଗିବ ପୁରା ଗରମ ଗରମ ଖାଇ
ନା ମୁଁ ବେଶୀ ବି ଗରମ ଗରମ ଖାଇପାରେ ନା ମୋର ଥଣ୍ଡା ହିଁ ମୁଁ ଖାଇପାରେ।
ମସଲା ଜିଣିଷ ବି ଟିକେ କମ୍ ଖାଇବେ ତ ଆପଣଙ୍କର ଦେହ ବି ଭଲ ହେଇଯିବ। ଆଚ୍ଛା ଆପଣ ପୋଡ଼ପିଠା ଜାଣନ୍ତି ନା?
ଜାଣିଛି ସବୁ ପିଠା ଜାଣିଛି କରିନି କେବେ।
କରେ ନା କେତେ ମୁଁ ଥରେ କରିଥିଲି। ସେଇ କାଜୁ କିଶମିସ୍ ସେଇ ନଡ଼ିଆ ଦେଇକି କରିଥିଲି ଥରେ ଭଲ ଲାଗିଲା କିନ୍ତୁ ତଡ଼ରେ ଟିକେ ମାନେ ପୋଡ଼ିଗଲା। ତ ମୁଁ ସେଇଟା ହେଇଯାଏ ନା ମୁଁ ସେଇ ସେଟା ଭାବୁଥିଲି କି ମାନେ କେମିତି କେମିତି ସେ ସେଇଟା ହେଇଗଲା ମାନେ ମୋତେ ଏତେ ବେଶ୍ ନଲେଜ ନଥିଲା ସେଇଟା ହେ ମାନେ ମୋର ମୁଣ୍ଡ କାମ କଲାନି ନା ମୁଢି ସେମିତି ବନେଇଲି ସେମତି ମୋତେ ଲାଗିଲା ସେଇଟା। ଆଉ ଆପଣ ଅ ଯେମିତି ଏଁ ତରକାରୀରେ ଯେମିତି ଆପଣ ଟିକି ମସଲା ଗୁଡ଼ା ଦେଉଥିଲେ ତ ଯେମିତି ମୁଁ ତ ବିନା ରସୁଣ ପିଆଜର ଟିକିେ ମୋତେ ବତାନ୍ତୁ ନାଁ କେମିତି ମସଲା ଖ କରିଲ ଟିକିଏ ଭଲ ହେବ ଯେମିତିକି ମୁଁ ଉପରେ ବି ଯେମିତି ପକେଇକି ଖାଇପାରିବି।
ଆଛା ଆଚ୍ଛା ମାନେ ତମେ ବିନା ବିନା ପିଆଜ ରସୁଣର ତରକାରୀ ବନେଇବାକୁ ଚାହୁଁ ହଁ ତ ଦେଖ ଯେମିତି ପନିର୍ ଆଇଟମ୍ ହେଲା ମାନେ ବିନା ପିଆଜ ରସୁଣ ବନେଇ ଚାହୁଁଛ ନା ପିଆଜ ରସୁଣ ହେଇଥିବ ବଟ୍ ବେଶୀ ମସଲା ହେଇନଥିବ ସେମିତି ଚାହୁଁଛ?
ନା ନା ବିନା ପିଆଜ ରସୁଣ।
ବିନା ପିଆଜ ଶୁଣ ଚାରୁ ମଗଜ ଚାରୁୁ ମଗଜ ପୋସ୍ତ ହେଲା। ସେ ପୋସ୍ତ ଟା ମେନ୍ ହେଲା ବା ହବା ଟିକେ ଇଏ ତ ତାକୁ ପାଣି ରେ ଭେଦା ହେଉକି ରଖା ହୁଏ ଯଦି ତମେ ଗରମ ପାଣିରେ ମାନେ ଗରମ ମାନେ ନଖ ଉଷୁମ ରୁ ଟିକେ ଗରମ ହେଲା। ଗୋଟେ ଗିନାରେ ପୋସ୍ତ ଚାରମଗଜ ଭେଦେଇଦବ ହେଲା ଟମାଟୋ ଟମାଟୋ ଟମାଟୋ କଣ କରିବ ଟମାଟୋରେ ଯଉଁ କସୁରୀ ମେଥି ପତ୍ର ହେଲା ତାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଦେବ। ହେଲା ଯୋଉ ହଁ ଆଉ କଣ କରିବ ଅଦା ଜିରା ଲଙ୍କା ଅଦା ଜିରା ଯିଏ ରାଗ ଖାଉ ଖାଉଥିବ ତ ଠିକ୍ ଅଛି ଯେ ରାଗ ନଖାଉଥିବ ଅଦା ଜିରା ଲଙ୍କ ଯୋଉ ଆମର କଞ୍ଚା ଲଙ୍କା
କଞ୍ଚା ଲଙ୍କା ଆଚ୍ଛା ଆଚ୍ଛା ସେଇଟା ତ ଗ୍ୟାସ୍ କରିଦିଏ ନା ତ
ହୁଁ ତ ତାପରେ କଣ କରିବ ନା ସେଥିରେ ଏତିକି ହେଇଗଲା ତମର ଇଏ ହେଇଗଲା ତମର ପ୍ରିପାରେସନ ହେଇକି ରହିଗଲା ଏଥର କିଛି ଝାମେଲା ନାହିଁ ଏଇ ଏଇ ସାଧା ଜିନିଷ ବନେଇବା କୁ ଏଇ ଗୁଡାକ ବନେଇକି ରଖିଥବ ହେଲା। ଆ ଦେହରେ କଷା କଷି ବେଶୀ ନାହିଁ ହେଲା ଅଦା ଜିରା କଞ୍ଚାଲଙ୍କା ବାଟିକି ରଖିଦେଲ ଟମାଟୋ କସୁରୀ ମେଥି ପତ୍ର ବାଟିକି। କି ରଖିଦେଲ ଚାରମ୍ଗଜ୍ ଭେଦେଇ ଥିବ ଏଟା ତ ଲାଷ୍ଟ ରେ ପଡିବ ତାକୁ ଟିକେ ଭେଦିବାକୁ ଦବ ପନିର ଭାଜ ପୋଟଳ ଭାଜ ପୋଟଳ ଭାଜ ଆଳୁ ଭାଜ ଯା ଭାଜୁଚ ଭାଜ ହେଲା ଛୋଲେ ଭାଜ କି କଣ ଯଦି ତମେ ପନିର ଛୋଲେ ବନଉଛ କିମ୍ବା ପୋଟଳ କୋବି ଆଳୁ ମିଶେଇକି ବି ସାଧାରେ ବନେଇବ ହେଲା ଟିକେ ପରିବାକୁ ଟିକେ ବଡ଼ ବଡ଼ ସାଇଜ୍ କରି କାଟିଦେବ କାହିଁକି ନା ସେ ଆଗେ ତମେ ଯାହେଲେ ତେଲରେ ସନ୍ତୁଳିବ ନା ତାକୁ ତ ସେ ଛୋଟ ହେଇଯିବ ଆଉ ବେଶୀ ଛୋଟ ଯଦି କାଟିବ ସେ ଘାଣ୍ଟି ହେଇଯିବ ତ ଟିକେ ମିଡିୟମ ସାଇଜରେ କାଟିବ ହେଲା ତା ପାଣି ଅଂଶ ମଲା ତାପରେ ସେ ଟିକେ ସାଇଜରେ ଦେଖାଯିବ ଧର ମୁଁ ତମକୁ ମିକ୍ସ ଭେଜ କଥା ହେଲା ମିକ୍ସ ଭେଜ ମିକ୍ସ ଭେଜ୍ ତମେ କ୍ୟାପ୍ସିକମ୍ ଆଳୁ କୋବି ଗାଜର ମଟର ଆମର ପନିର୍ ହେଲା। ଆଉ ବି ହଁ ସବୁ ପଡିବ। ତ ତାକୁ ଗୋଟିଏ ସେପ ରେ ସବୁ କାଟିବ ନା ବେଶୀ ବଡ ନା ବେଶୀ ଛୋଟ କାହିଁନା ଯେତେବେଳେ ତାକୁ ଛାଣିବ କିମ୍ବା ଛଣା ଟା ହେଇଗଲେ ଶୀଘ୍ର ରୋଷେଇ ଟା ସରିଯିବ ହେଲା ଭାଜିଲେ ଅଲଗା ଅଲଗା ଛାଣିବ ନା କାହିଁକି ନା ପରିବା ଉସମ ସବୁ କିଏ ଜଲ୍ଦି ହେଇଯାଏ କିଏ ଡେରିରେ ହେଇଯାଏ। ଧର ବିମସ୍ ବିମସ୍ ତା ଆଉ ବିନ୍ସଟା ଆଳୁଟା ହେଲା ବିନ୍ସ ଗୋଟେ ଆଳୁ ଗୋଟେ ସେଇଟା ଶୀଘ୍ର ହେଇଯିବ ହେଲା କିନ୍ତୁ ତମର କୋବି କୋବି ଆଉ ପୋଟଳ ଆଉ ଗାଜର ଏଇଟା ଟାଇମ୍ ନେବ। ହେଲା ତ କଣ କରିବ ସବୁ ହଁ ସବୁ କ୍ୟୁବ୍ କ୍ୟୁବ୍ ସାଇ ସବୁ ଟିକେ ବଡ଼ ସବୁ ପନିରକୁ ନେଇକି ସବୁ କିଛି ପରିବା ପତ୍ର ସବୁ ଭଲ ସାଇଜେ ମିଡ଼ିୟମ୍ ସାଇଜ୍ କାଟିବ ହେଲା ତାକୁ ଅଲଗା ଅଲଗା ସବୁ ଛାଣିକି ରଖିଦେବ ତେଲ ତେଲ ସବୁ ପରିବା ଛାଣିଦବ ହୁଁ ହେଲା ଛାଣିଦେଲା ପରେ ତାପରେ କଣ କରିବ ସେ ତେଲ ଯେତିକି ଦରକାର ତରକାରୀ ଅନୁସାରେ ଯେତିକି ତମର ପରିବା କାଟିଥିବ ସେ ଅନୁସାରେ ତେଲ ନେବ ଗୋଟା ମସଲା ତେଜପତ୍ର ଗୋଟା ମସଲା ସବୁ ମାନେ ଯଉଁ ତାରା ଫୁଲ ଯେଉଁ ନଥାଏ ଯେଉଁ ଫୁଲଟା ଥାଏ ତାରା ଭଳିଆ ଦେଖାଯାଏ ହେଲା ସେଇଟା ହଁ ଷ୍ଟାର ଆନିଶ୍ଚ କୁହନ୍ତି ହଁ ସେଇଟା ଡାଲଚିନି ଗୋଟେ ଲବଙ୍ଗ ଗୋଟେ ଗୁଜୁରାତି ଗୋଟେ ହେଲା ହେଲା ଆକୁ ସବୁ ତେଜପତ୍ର- ପତ୍ର ଗୋଟେ ଆକୁ ଆଗେ ଆକୁ ପକେଇଦେଲ ହେଲା ସେ ଟିକେ ତା ବାସ୍ନା ଟା ଖେଳେଇବ। ହେଲା ଆଉ ଟିକେ ହେଙ୍ଗୁ ପକେଇଦବ ତାପରେ କଣ କରିବ ସେ ଯେଉଁ ଅଦା ଜିରା ବାଟି ଥିବ ତାକୁ। ତାକୁ ପକେଇଦେଲ ହେଲା ଅଦା ଜୀରା ବାଟିକି ତାକୁ ବେଶୀକି ହଁ ବେଶୀ କଷିବନି ଆଉ ହାଇ ରେ ଦବନି ମିଡିଅମରେ ମିଡିଅମରେ ଧୀରେ ଧୀରେ ହଁ ମିଡ଼ିୟମରେ ଦବ ପୁରା ଲୋ ନୁହଁ କି ପୁରା ହାଇ ନୁହଁ ମିଡ଼ିୟମ୍ ରେ ତାକୁ ରଖିକି ଧୀରେ ଧୀରେ ଇଏ କରିବ ଯେତେବେଳେ ସିଏ ତ ପାଣି ଅଂଶଟା ମରିକି ତେଲରେ ମିଶିଗଲା ତାପରେ କଣ କରିବ ଟମାଟୋ ପକେଇଦବ ହେଲା। ଟମାଟୋରେ ସେତିକି ବେଳେ ଧଣିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲୁଣ, କାଶ୍ମୀରୀ ଲଙ୍କାଗୁଣ୍ଡ ପକେଇଦବ ହେଲା ତାକୁ ଧୀରେ ଧୀରେ ଧୀରେ କରିବ ଯେମିତିକି ତେଲ ତେଲ ଉଠି ଆସିବ ମାନେ ପାଣି ଅଂଶ ମରିକି ତେଲ ତାର ହେଇଯିବ ହେଲା ତାପରେ କଣ କରିବ ପରିବାପତ୍ର ସବୁ ପକାଇଦେବ ଲାଷ୍ଟକୁ ପନିର୍ ଟା ପକେଇବ
ହଁ ଲାଷ୍ଟରୁ ନହେଲେ ଗୁଣ୍ଡ ହେଇଯିବ ନା ତାର
ନରମ ଜିନିଷ ଟା ତ ସେଇଥିପାଇଁ ଆଉ ସେଗୁଡା ସବୁ କର ଆଉ ପନିର ଛାଣି ସାରିଲା ପରେ ତାକୁ ହାଲକା ଉଷୁମ ପାଣିରେ ନୁଣ ପକେଇକି ଛାଣିଲା ରେ ପକେଇଦବ ସେ ନରମ ରହିବ ତ ତମେ ତରକାରୀ କଲା ଭିତରେ ଛଣା ଜିନିଷଟା ହାର୍ଡ ହବନି ନରମ ହିଁ ରହିବ। ସେଇ ପାଣି ଟାକୁ ପିଇବା ପାଣିରେ ଟିକେ ଟିକେ ହାଲକା ନଖ ଉଷୁମ୍ କରିକି ସେ ପନିର୍ ଟା ଯୋଉ ଛାଣିଥିବ ନା ତାକୁ ସେଇ ପାଣିରେ ଲୁଣ ଟିକେ ପକେଇକି ରଖିବ ଏକ ତ ପନିର ଲୁଣ ବି ପାଇଲା ବେଶୀ ଲୁଣ ନୁହଁ ହାଲକା ପକେଇବ ଇଆଡେ ସଫ୍ଟ ବି ରହିବ। ଆଉ ସେଇ ପାଣି ଟା ତମେ ତରକାରୀରେ ପଛରେ ବି ଦେଇପାରିବ ହେଲା। ତ ଇଏ ହେଇଗଲା ସେ ମସଲା ତାର ରଙ୍ଗ ଫଙ୍ଗ ଇଏ ହେଇକି ତାର ସବୁ ଠିକ ହେଇଗଲା ହେଲା ତାପରେ ତାପରେ ପରିବାପତ୍ର ପକେଇଦବ ପରିବା ପତ୍ର ପକେଇ ସାରିକି ଯୋଉ ଗରମ ମସଲା ଗୁଣ୍ଡ ଘର ବର୍ଣ୍ଣା ଯଦି ଘରର ବନେଇନା ଇନଷ୍ଟାଣ୍ଟ ଡାଲଚିନିକୁ ଭାଜିକି ହେଲା ତାକୁ ଗୁଣ୍ଡ କରିକି ସେଇଟା ପକେଇଦବ ସିଏ ବି ଟେଷ୍ଟ ବଢ଼ାଏ ବେଶୀ ନୁହଁ ଅଳ୍ପ ପକ ପକେଇବ ନହେଲେ ରାଗ ଲାଗିବ ତରକାରୀ ଟା ହଁ ଅଳ୍ପ ପକେଇବ ତାପରେ ତାକୁ ହଁ ଭଲ ହଁ ଗରମ ପରିବା ପତ୍ର ଥରେ ପକେଇକି ମସଲା ଢାଙ୍କି ଦବ। ଢାଙ୍କି ଦେଇକି ତାକୁ ପାଞ୍ଚ ମିନିଟ ଛାଡିଦବ ତାପରେ ଗରମ ମସଲା ପକେଇକି ତାକୁ ଆଉଥରେ ଗୋଳେଇକି ପାଞ୍ଚ ମିନିଟ୍ ଛାଡିଦବ ସବୁ ମସଲା ତା ଅନୁସାରେ ତା ଫ୍ଲେବର ମାନେ ତା ସ୍ଵାଦ ଟା ସବୁଆଡେ ଖେଳେଇ ଯିବ ନା ତାପରେ ଲାଷ୍ଟକୁ ଚାରୁମଗଜ ବଟାଟା ଦବ ଯଦି ଯେତେବେଳେ ଦେଖିବ ପରିବା ପତ୍ର ହେଇଗଲାଣି ହେଲା ରୁଚି ଗୁଣ୍ଡ ହେଲା ନା ଆଉ ଯୋଉ ବିନା ପିଆଜ ରସୁଣ ରୁଚି ଗୁଣ୍ଡଟା ସେଇଟା ଦବ ସେ ପରିବା ପତ୍ର ତାପରେ ଲାଷ୍ଟକୁ କଣ କରିବ ନା ଇଏ ଯୋଉ ଇଏ ପନିରଟା ପକେଇ ପକେଇକି ଚାରୁମଗଜ ଇଏଟା ବଟାଟା ପକେଇବ ଆଉ ଚାରୁମଗଜ ଯେତେବେଳେ ବାଟିବ ଦେଖିବ ପୁରା ଚିକଣ ବାଟି ହେଇଥିବ ଥିବ ନହେଲେ ଚାରୁମଗଜଟା ସିନା ବାଟି ହେଇଯିବ ପୋସ୍ତକଟା ମେନ୍ ପୁରା ଚିକ୍କଣ କରିକି ବାଟିଥିବ ସେଇ ପାଣି ଯୋଉ ପନିର ରଖିଥିବ ସେଇ ପାଣିରେ ଧୋଇ ଧାଇକି ତାକୁ ଦେଇ ଦେବ। କାଇଁନା ଟିକେ ପାଣି ଅଂଶ ରହିଲେ ହିଁ ଭଲ ଲାଗିବ। ପୁରା ଶୁଖିଲା ନା ଭାତରେ ଖାଇହବ ନା ରୁଟିରେ ବୁଝିପାରୁଛ ଗ୍ରେବ୍ ମାନେ ଝୋଳ ଝୋଳିଆ ହେବ ବହଳିଆ ଯେମିତି ଆଉ ହେଲା ତାପରେ ସେଇଟା ହେଇଗଲା ତାପରେ ସେଇଟା ବନେଇ ସାରିଲା ପରେ ତାପରେ ତାକୁ କିଛି ସମୟ ରହି ଦବ କାହିଁକିନା ଚାରୁମଗଜ ଇଏ ପକେଇଲା ପରେ ତମକୁ ବେଶି ସମୟ ଇଏ କରିବା ଦରକାର ନାହିଁ ତାପରେ ତାକୁ ସିମ ରେ ଟିକେ ପାଞ୍ଚ ମିନିଟ୍ ପାଇଁ ଛାଡ଼ିଦବ ତାପରେ ଲାଷ୍ଟକୁ ଧଣିଆ ପତ୍ର ହେଲା ଧଣିଆ ପତ୍ର ପକେଇଦବ ହେଲା ପନିର ପନିର ତ ପଡ଼ିସାରିଥିବ। ଶୋଇବା ତାପରେ ତାକୁ ବନ୍ଦ କରିଦବ ଗ୍ୟାସ ଆଉ କଣ ଧଣିଆ ପତ୍ର ପକେଇି ଧଣିଆ ପତ୍ର ପକେଇ ଦେଇକି ଗ୍ୟାସ୍ ଟା ବନ୍ଦ କରିଦେଇକି